ହାଲୋ ହଁ କଣ କରୁଚୁ?
ଏଇ ରୋଷେଇ କରୁଚି ଆଉ ଭା ଗଳିଲି ଡାଲି ବସେଇବି।
ଓହୋ ଆଉ ଆଜି ନଗେଇଖିଆ କଣ ହବ?
କଣ କରିବା ପୋଟଳ, ଆଳୁ ତରକାରୀ କରିବି ଶାଗ ଅଛି ଭାଜିବି। ଆଉ ଭେଣ୍ଡି ଭଜା ଏଇୟା।
ଓହୋ।
ଆମ୍ବ ଅଛି ଖଟା କରିଆ। ଏମିତି କରି ଖାଇବା ଆଉ। ନାଇଁ ଗଛ ଗୋଟେ ଆମ୍ବ ଗଛ ହେଇଚି ଆମର ବାଡିରେ ଆମ୍ବ ଗଛ ହେଇ ଚି ତିନି ଚାରିଟା ସେ ବାଡିରୁ ଆମ୍ବ ଆଇଥିଲା। ଆଉ ବାକୁ ଖାଇଥିଲେ ଆଉ ସରିଗଲା ଣି ଆମ୍ବ ଫେରେ ଦିଟା କ ଚା ଆମ୍ବ ଖଟା ଟିକେ କରିକି ଖାଇବା ଆଜି ଶୁକ୍ରବାରେ।
ଖାଇଲେଣି ନା ଖାଇନାହାନ୍ତି ସକାଳୁ ଜଳଖିଆ କରିସାରିଲାଣି।
ହଁ ସକାଳୁ ଜଳଖିଆ ମାଣ୍ଡିଆ ଯାଉ ଖାଇଛନ୍ତି ସବୁ। ଆଉ ଖାଇବେ ଫେରେ। ଏଇନେ ପଖାଳ ଖାଇବେ ଛୁଆ ପୁଣି। ଏବେ ରୋଷେଇ ହଉଛି ଗରମ ଭାତ ଖାଇବେ। ଟାଇକୁ।
ଆଉ ଯୋଉ ମାଣ୍ଡିଆ କୋଉଠୁ ଆଣୁଛ।
ମାଣ୍ଡୁଆ ଆମ ପୁଅ ଚାକିରି କରିଚି ଯାଇକିରି ଏଠି କୋରା। ପୁଟ୍ ରେ।
ଓହୋ।
କୋରାପୁଟରୁୁ ପୁଅ ଚାକିରିରୁୁ ଏବେ ଆସିଥିଲା। ମାଣ୍ଡିଆ ଦଶ କେଜି ଆଣିଥିଲା ତା ବଡ଼ ବାପା ଙ୍କର ଡାଇବେଟିସି। ଆଉ ସେଇଥିପାଇଁ ମାଣ୍ଡିଆ ଯାଉ ହ ତା। କହୁଛି ଯେ ବଡ଼ ।
ଏମିତ୍ ରୋଗ ଅଛି ତା ପାଇଁ ଔଷଧ ଫୋଷଧ ଖାଉଛନ୍ତି ନା ନାହିଁ।
ହଁ ଔଷଧ ଖାଉଛନ୍ତି ଯୋଉ ଡାଇବେଟିସି। ଔଷଧ ଆଣିଛନ୍ତି ଖାଉଛନ୍ତି ଆଉ।
ହୁଁ ଯାହା ଯୋଉ ଖାଦ୍ୟ ନ ଖାଇବା କଥା ସେ ଖାଦ୍ୟକୁ ଭରି। ଛନ୍ତି ନା ବାରୁ ନାହାନ୍ତି।
ସବୁ ଖାଉନାହାନ୍ତି କିଛି ବହୁତ କିଛି ବାରୁଛନ୍ତି ସକାଳୁ। ଉଁ ଏମତି ଟିକେ ମାଣ୍ଡିଆ ଖାଉଛି।
ଓହୋ। ବାହାରିବା କଥା ନା ନହେଲେ ସେ ପୁଣି ପ୍ରଭାବ ପକେଇବା। ଆଉ। ଆଉ କଣ କୁହ? ହ୍ୟାଲୋ। ଗଟ ପଳଲାରେ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଦେଉ ଗୋଟେ ଟାଇମ